ହ୍ୟାଲୋ ହଁ ଝିଅ ଭଲ ଅଛ ହଁ ନମସ୍କାର। କଣ କରୁଥିଲ?
ଏଇ ଅଛି ବସିଥିଲି ଆଣ୍ଟି। ଆଉ କଣ କରୁଥିଲେ ଆପଣ?
ଏ ଆଜି ଜଣେ ଗେଷ୍ଟ ଆସିଥିଲେ ତ ସେ ତାଙ୍କ ପାଇଁ ରୋଷେଇ ବାସ କରିଥିଲି। ଆଉ ତାଙ୍କେ ଏବେ ଗଲେ ଏମିତିକା ବସିଥିଲି। କହିଲି ଲଗାଇଏ ମା କହି ଥିଲେ ସେଦିନ ଆସିବେ ବୋଲି ଆସିଲେନି ତ କଣ ହେଲା ଏଥିପାଇଁ ଦେହ ଭଲ ଅଛି କି ନାଇଁ ବୋଲି ବୋଲି କଲ୍ କରିଥିଲି।
ଓହୋ ନାଇଁ ଭଲ ଅଛନ୍ତି ଏବେ।
ଆଛା।
ହୁଁ ଆଉ କଣ? କଣ କରିଦେଇଥିଲେ ଗଷ୍ଟ ଗେଷ୍ଟ ମ କେତେବେଳେ ଆସିଲେ?
ସେମାନେ ଏଇ ଅଙ୍କଲଙ୍କର ସାଙ୍ଗମାନେ ଆସିଥିଲେ ତାଙ୍କର ୱାଇଫ୍ ଆସିଥିଲେ ତାଙ୍କେ ଟ୍ରାନ୍ସଫର୍ ହୋଇଇକି ଯିବେ ତ। ତାଙ୍କୁ ଡାକିଥିଲି ଖାଇବା ପାଇଁ କାହିଁକିନା। ପଳେଇବେ କହିକି ସେଥିପାଇଁ ଡାକିଥିଲି ତ।
ହୁଁ ହୁଁ।
ଏମିତି ଖାଲି ନଡ଼ିଆ ଭାତ କରିଥିଲି ଆଉ ମଟନ୍ କରିଥିଲି।
ଆଉ ମଟନ କରି ଦେଇେଇଥିଲା?
ହଁ ମଟନ କରିଥିଲି ନଡିଆ ଭାତ କରିଥିଲି ଆଉ ସାଲାଡ କରିଥି ଥିଲି ଆଉ ବେଶୀ କିଛି କରିନି ଗରମରେ ଆଉ କିଏ ଏତେ କରୁଛି। କାଲି ସେମିତି ଆଉ। ହଉ ବେଶି ହାଲିଆ ହାଲି ସେ ହଁ। ନାଇଁ ନାଇଁ ଗଲେ ସେମାନେ ତିନିଟା ଆଡ଼େ ଗଲେ ଲଞ୍ଚକୁ ଡାକିଥିଲି ତ ତିନିଟା ଆଡ଼େ ଗଲେ। ଖାଇକି ସେମାନେ ଏ ସେ ନଡ଼ିଆ ଭାତ କରିଥିଲି ଯେ ବେଶୀ ସେଇଟା ଟାଇମ୍ ଟେକିଂ ତ ସେ ନଡ଼ିଆ ଯାକ ବସିକି ମୁଁ କରିପାରୁନି ବେଶୀ ମୋର ଅଣ୍ଟା ବଥା ହେଉଛି କହିକି।
ହ ହଁ।
ତ ଆଉ ସେ ଆମର ଯିଏ କାମ କରୁଛନ୍ତି ତାଙ୍କୁ କହିଥିଲି କରିବା ପାଇଁ ସେ ଆଉ ହାତରେ ତାଙ୍କର କଣ ଟିକେ ବାଜି ଯାଇଛି। ତାଙ୍କେ କହିଲେ କରିପାରିବିନି ମୁଁ ନିଜେ ନିଜେ ଏଇଟା କରିକି ଗ୍ରାଇଣ୍ଡିଙ୍ଗ କରିକି। କି କଲାଠୁ ଟିକେ ଲେଟ୍ ହେଲା ଆଉ ଖାଲି ମଟନ୍ ଭାତ କରିଦେଇଥିଲି ଏମିତି ଆଉ। ହୁଁ ହୁଁ।
ରାଜଜି ମୁଁ। ଖାଇଛି ଭାତ ଡାଲି ଆଉ ଚିକେନ କରିଥିଲେ ମା ଖାଇଥିଲେ ଆଉ।
ଆଉ।
ଆଉ ନଡିଆ ଭାତ କରିଥିଲ ଆସୁଛି ନଡିଆ ଭାତ କରି?
ହଁ ହଁ ଆସୁଛି ସବୁବେଳେ କରିଦିଏ ନଡିଆ ଭାତର। ଟିକେ ସୁବିଧା କହିକି କିଛି ସେମିତି ନାହିଁ ଖାଲି ନଡ଼ିଆ କରିକି ଦେବେ କେତେ ମୁଁ କେତେ ଅଧ କିଲୋର କରିଥିଲି। ଚାଉଳର କରିଥିଲେ ଦିଇଟା ନଡ଼ିଆ। ପକାଇବେ ଏମିତି ଆଉ। ଏଟା ନଡ଼ିଆ ପକେଇକି? ସେମାନେ ଆସିଥିଲେ କେତେ ସେମାନେ ଚାରିଜଣ ଆସିଥିଲେ। ତାଙ୍କ ତ ଫ୍ୟାମିଲିର ଖାଲି ଦିଟା ପୁଅ ଝିଅ ଆଉ ତାଙ୍କେ ହଜବେଣ୍ଡ ୱାଇଫ୍ ଏମିତି। ଆସିଥିଲେ ସ୍ୱାମୀ ସ୍ତ୍ରୀ ଆଉ ପୁଅ ଝିଅ। କରିଥିଲି ସେଟା ନଡିଆ ଭାତ ନଡିଆ ବେଶୀ କିଛି ନହିଁ ନଆ। ନଡ଼ିଆ ଖାଲି କରିବେ ନଡ଼ିଆ କରିବାଟା କଷ୍ଟ ବାକି ଆଉ କିଛି ନାହିଁ ତାକୁ ପ୍ରେସରରେ ବି କଲେ ବି ଭାତଟା ହେବ। ଆଉ ଡେକ୍ଚିରେ ବି କଲେ ହବ ନଡ଼ିଆ ଆଉ ତେଲ ରିଫାଇନ୍ ତେଲ ପକାଇବେ ରିଫାଇନ୍ ତେଲ ପ ପକେଇକି ସେଥିରେ ପିଆଜ ଟିକେ ଦେବେ ପିଆଜ ଆଉ ତେଜପତ୍ର ଗୋଲ ଗୋଲମରିଚ ଟିକେ ଛେଚିକି ଆଉ ଗୁଜୁରାତି। ଗୁଜୁରାତି ଗୋଲମରିଚ ଛେଚିକି ଦେବେ ଆଉ ତେଜପ ପତ୍ର ଦେବେ ଟିକେ ଭାଜି ପକାଇବେ ହଁ ଫୁ ଫୁଟିବା ଟିକେ ହେଲା ପରେ ଟିକେ ପିଆଜ ଟିକେ ପକାଇବେ ପିଆଜ ପକାଇ ସାରିଲା ପରେ ପିଆଜ ଟିକେ ରେଡ୍ କଲର୍ ହେଲା ପରେ ତା ତାାଇରେ କାଜୁ କିସମିଶ ଦେଇଦେବେ ସେଇଟା ପୁରା ଭଲରେ ହେଇଯିବ। ତାପରେ ନଡ଼ିଆ ଆ ରସ କାଢଟିିଥିବେ। ହଁ ହଁ ସେଠି ପକେଇବେ ପିଆଜ ପକେଇବେ ତା ତାପରେ ସେ ନଡ଼ିଆଟା କଣ କରିବେ କୋରିକି ତାର ରସ କାଢିବେ ମନେକର ଦିଇଟା ଡବା ଚାଉଳ ହେଲେ ଚାରିଟା ଡବା ପାଣି କରିବେ ମାନେ ତର ଡବଲ୍। ପାଣି କରିବେ ଯେ ଦିଇଟା ଡବା ଚାଉଳ ଗୋଟେ ଚାଉଳ ହଁ କ୍ଲାସ ରେ କରନ୍ତୁ।
କୁକରରେ କଲେ କୁକର ରେ କଲେ ଡବଲ ଦିଆ ହବ ନାଇଁ କି?
ହଁ କୁକରରେ କଲେ ବି ଡବଲ୍ ଦିଆହବ ଆଉ ଡେକ୍ଚିରେ କଲେ ବି ଡବଲ୍ ଦିଆହେବ କିଛି ସେମିତି ଇଏ ନାହିଁ। ସେଟା ପରେ ବି ଟିକେ ଏ ଯୋଉ ଲଙ୍ଗ ରାଇସ୍ ଯୋଉ ଟିକେ ଆମର ଟିକେ ଲମ୍ବା ଲମ୍ବା ଚାଉଳ ସେଇ ଚାଉଳରେ କରିକି ଦେଇଦେବେ ବାସୁମତି ଚାଉଳଟା ଟିକେ ବେଶୀ ସ୍ମେଲ୍ କରିବ ଭଲ ସେ ଟା କରିବା ପାଇଁ ସେଥିରେ କରିକି ହୁଁ ହୁଁ। ସେଇଟା କ୍ଷିରି କରୁଛନ୍ତି ଯେ ବାସୁମତୀ ଚାଉଳରେ କିନ୍ତୁ ଏଇ ଚାଉଳଟା ବି କଲେ କିଛି ଅସୁବିଧା ନାହିଁ। ଏଇଟା ଟିକେ ତାଠୁ ଟିକେ ଲମ୍ବା ଚାଉଳଟା ଭାତ ଚାଉଳଟା। ସେଟା କରିକି ତମେ ଭାଜିକି ସେଇଟା ଭାଜିକି ସେ ତେଲ କି କାଜୁ କିସମିସରେ ପୁଣି ଚାଉଳକୁ ଭାଜି ଦେବ ଭାଜି ସାରିଲା ପରେ ହଁ ସେଇଥିରେ କାଜୁ କିସମିସ୍ ସାଙ୍ଗରେ ପୁଣି ଚାଉଳ ଭଜା ବତେ ପିଆଜ ପକାଇଥିବ ସବୁ ଭଜା ଭଜି ଚାଉଳ ବି ଦବ ଚାଉଳ ଦେଇ ସାରିଲା ପରେ ତାପରେ ହଁ ଚାଉଳ ଦେବ ଚାଉଳ ଦେଇ ସାରିଲା ପରେ ଆ ତାକୁ ଭଲରେ ଟିକେ ଭାଜିବ ଚାଉଳଟା ତାର ପାଣି ଧୋଇ ଥିବ ନା ପାଣି ଟା ମରିଯିବ ସେ ଚାଉଳରେ ପାଣି ଟା ମରିଗଲା ପରେ ଭଲରେ ଭାଜିଗଲା ପରେ ତାପରେ ସେଥିରେ ଯେତିକି ଚାଉଳ ଥିବ ତାର ଡବଲ୍ ପାଣି ନଡ଼ିଆ ପାଣି ଦେବ ଆଉ ଏକ୍ସଟ୍ରା ପାଣି କି
ନଡିଆ ନଡିଆ
ନଡିଆ ପାଣି ହଁ ନଡିଆ ଦିଆହବ ନଡି ନଡ଼ିଆ ରସ ଆଡିବ ସେ ରସ ଟା ମାନେ ଉଷୁମ ପାଣି ଟିକେ କରିକି ରସଟା କାଢ଼ୁ ଉଷୁମ ପାଣି କରିକି ରସଟା କାଢ଼ିଲେ ଭଲରେ ଇଏ ହେଇଯିବ ତାପରେ ତାକୁ ସେଥିରେ ଦବ ଦେଇ ସାରିଲା ପରେ ସେଥିରେ ଟିକେ ଚିନି ପକେଇବ ଲୁଣ ଟିକେ ପକେଇ ବ ଗୁଜୁରାତି ଗୁଣ୍ଡ ଆଉ ଟିକ ଉପରେ ପକେଇବ ତାପରେ ଗୁଆଘି ଘିଅ ଟିକେ ପକେଇକି ତାକୁ ମାନେ ଡେକ୍ଚିରେ ହେଲେ ତାକୁ ଦେଇ ଦେଇେଇଥିବ ଢାଙ୍କି ଦେବ। ତାପରେ ମଝିରେ ମଝିରେ ଟିକେ ଟିକେ ଘାଣ୍ଟିକି ଦେଖୁଥିବ ଆଉ। ନାଇଁ ଗୁଆ ଘିଅ ଟା ଟିକେ ଭଲ ବାସ୍ନା କରିବ ଟିକେ।
ହଁ ହଁ।
ୁଆ ଘିଅଟା ଟିକଏ ଭଲ ବାସ୍ନା କରିବ ସେଇଟା ଦେଲେ ଭଲ ଲାଗିବ ଟିକେ ଆଉ। ସେଇଟା ପକେଇକି ଡେକ୍ଚି ବନ୍ଦ କରିକି ରଖିବ ମଝିରେ ମଝିରେ ଟିକିଏ ଟିକିଏ ଘାଣ୍ଟୁଥିବ ନହିଁ ଯଦି ପ୍ରେସର କରୁଛ କହିଲେ ଆଉ। ଘାଣ୍ଟିବା ଦରକାରନହି ପୁରା ଡାଇରେକ୍ଟ। ବେଶୀ ଲୋକଙ୍କ ପାଇଁ ହେବ କି ଏତେ ପ୍ରେସର କୁକରରେ ହେବନି ନା ତେଣୁ ଟିକେ ଡେକ୍ଚିରେ କଲେ ଖୋଲି ଖୋଲିକି ହେବ ଟିକେ ତାପରେ ପ୍ରେସର୍ ମାରିଦେବୁ। ପ୍ରେସରଟାେଲେ ଗୋଟେ ହୁଇସିଲ୍ ମାରିବା ପୂର୍ବରୁ ବନ୍ଦ କରିଦବ, ନହେଲେ ତ ଟେ ଖସିରେ କଲେ ତାପରେ ସେ ପୁରା ଠିକ ହେଇଯାଇଥିବ ବନ୍ଦ କରିଦବ ସିମରେ ହେଇକି ଟିକେ ହେଇଗଲା ପରେ ବ ଫ କରିଦବ।
ହଁ।
ଟିକେ ସିମରେ ରଖିଥିବ ଆସ୍ତେ ଆସ୍ତେ ଦେଖିବ ଘାଣ୍ଟି ଟ ଦେଖଳ ହେଲା କି ନାଇଁ ତାପରେ ହେଇଗଲା ଆ ଲାଷ୍ଟରେ ଯେତେବେଳେ ତା ହେଇଗଲା ଜାଣିବ ସେତେବେଳେ ଟିକେ ଗୁଆ ଘିଅ ପକେଇ ଦେଇକି ଉପରେ ସେ ପୁରା ବଢ଼ିଆ ହେଇଯିବ ଆ ତାକୁ ବନ୍ଦ କରି ରଖି ରଖିଥିବ ତାର ବାମ୍ଫରେ ଟିକେ ଅରୁଆ ଚାଉଳଟା ଆଉ ଟିକେ ଭଲରେ ହେଇଯିବ। ସେମିତି କରିବ ଆଉ। ହଁ ସିଝିଗଲେ ଭଲ। ହଁ ମୁଁ ଆଜି କରିଲି ସେଇଟା ବେଶୀ ସେମତି। ନାଇଁ ନାଇଁ ନାଇଁ ମୁଁ ଡେକଚିରେ ହିଁ କରିଥିଲି। ଡେକଚିରେ କରିଥିଲି ବେଶୀ ଲୋକଙ୍କ ପାଇଁ ତ। ତାଙ୍କ ଘରର ତା ତାଙ୍କର ଚାରିଜଣ ଆମର ଚାରି ପାଞ୍ଚ ଜଣ ହେଲା ବେଳକୁ ଟିକେ ବେଶୀ। ଏତେ ଲୋକଙ୍କ ପାଇଁ ଗଲା ଆଳକୁ ଟିକେ ଦେକଚି ରେ
ହଁ ଆଉ ବାପା ବି ଖାଆନ୍ତି ନଡିଆ ଭାତ? ହ୍ୟାଲୋ ବାପା ବି ଖାଆନ୍ତି କି ନ ନଡଆ ଭାତ?
ହଁ ବାପା ଖାଆନ୍ତି ହଁ ଟିକେ। ହଁ ଖାଆନ୍ତି ବାପା ଖାଆନ୍ତି ନଡିଆ ଭାତ। ହଁ ଆଉ ସାଲାଡ଼ କରିଥିଲି ପାମ୍ପଡ଼ ବି କରିଥିଲି। ହ।
ହୁଁ।
ହଁ। ଏମିତି ଆଉ ଚିକେନ ତମର ଆଜି କଣ ଦେଶୀ ଚିକେନ ହେଇଥିଲା।
ହଁ ଆଜି ଟିକେ ଦେଶୀ ଅଣା ହେଇଥିଲା। ଏଠି ଆଉ ଦହି କି ପକା
ନାଇଁ ନାଇଁ ଦହି କିଛି ପକା ହୁଏନି ମିଠା ଭାତଟା ତ ତା ସେଥିରେ ମୋ ମଟନ୍ ହିଁ ଖାଆନ୍ତି ଚିକେନ୍ ବି ଖାଇଲେ ହେବ, ସେ ତାଙ୍କର ଝିଅ ଟିକଏ ଚିକେନ୍ ଖାଆନ୍ତିନି ତ। ମୁଁ ସେଥିପାଇଁ ମଟନ କରିବି ବୋଲି କରିଥିଲି ଆଉ। ହଁ ହଁ ହୁଁ ତରକାରୀ ମଟନ ତରକାରୀ।
ଏ ମଟନ ତରକାରୀ ମଟନ ଟ କେମିତି ରନ୍ଧିଲ? କୁକରେ ନା କଡ଼େଇରେ?
ନାଇଁ ନାଇଁ ମଟନଟା କୁକରରେ କରିଥିଲି, ମଟନ୍ ସେମିତି ମୁଁ ଟିକେ ମସଲା ବାଟିକି କରିରେନି କଟା ପିଆଜ ଅଦା ରସୁଣ ଆଉ କଞ୍ଚାଲଙ୍କାକୁ ଛେଚିକି।
ଆଉ ଛେଚିକି ପକେଇଲେ ତ ବେଶୀ ଟେଷ୍ଟ ହବ
ହଁ ହଁ ମସଲା। ଗୋଟା ମସଲା ପକେଇକି, ପିଆଜ ଆଗ ଭଲରେ ପାଚିଗଲା ପରେ। ଏଇଟା ପକେଇବି ସେ ଛେଚିକି ପକେଇଦିଏ, ଟମାଟର ପକେଇ କଷିଲା ପରେ ମା ଟିକେ ତେଲ ମସଲା କଷି ଆସିବ ମଟନ ପକେଇକି ତାପରେ ଆପଣ ଇଚ୍ଛା କଲେ ଆଳୁ ବି ଆମର ଟିକେ ପଡ଼େ, ମଟନରେ ଟିକେ ଆଳୁ ପଡ଼େ ଘରେ ଭଲ ପସନ୍ଦ କରନ୍ତି ଆଳୁ ହ ହଁ।
ଆଳୁ ହଁ ଆଳୁ ପକେଇଲେ ବି ଭଲ ଲାଗିବ ନା ଟେଷ୍ଟ ଲାଗିବ ମଟନ ର। ହୁଁ।
ସମସ୍ତେ ଆଳୁ ପକାନ୍ତି। ଆମର ଟିକେ ପିଲାମାନେ ଆଳୁ ପସନ୍ଦ କରନ୍ତି ବୋଲି, ମୁଁ ଆଳୁ ପକେଇଥିଲି ଆଉ ଏମିତି ଆଉ ଆଳୁ ପକେଇଦଲେ ହଁ।
ତାପରେ ଅଧିକ ଜଣ ଥିବେ ନା। ଟିକେ ଆଳୁ ପକେଇଲେ ହିଁ ଭଲ, ଆଉ ମଟନ ଟା ସମସ୍ତଙ୍କୁ ଅଧିକ ଅଧିକ ପିଲା ଆଉ ହବନି ଦିଟା ତିନିଟା ଆଳୁ ପକେଇଥିଲେ, ଆଳୁ ସହିତ ମଟନ ଟା ଦେଲେ ଭଲ ହବ ଆଉ।
ହଁ ଆଳୁ ପକେଇଲେ ସେମାନେ ଖାଇଲେ ଭଲ ଲାଗିଲା ତାଙ୍କୁ କୁ ତାପରେ ଘର ସିଫ୍ଟ କରୁଛନ୍ତି। ତାଙ୍କେ ରାନ୍ଧି ପାରୁନାହାନ୍ତି ସେଠୁ ଗଲାବେଳକୁ ଗଲାବେଳକୁ ଆଉ ଟିକେ, ତାଙ୍କୁ ବି ଦେଇଦେଲି ରାତିରେ ଖାଇବ ବୋଲି। ଆଉ ଆମେ କଣ ହେଲେ ବନେଇବୁ କହିଲେ, ମୁଁ କହିଲି ରାତିରେ ପୁଣି କେମତି ଖାଇବେ? ଆଇ ମା ଆମେ କିଣିକି ଆଣିବୁନିକି ଏମତି ବୋଲି କହିଲାଠୁ ମୁଁ କହିଲି ନାଇଁ ଆଉ ହଁ ସେଥିପାଇଁ ଦେଇଦେଲି ସେମାନେ ଉଁ ନେଇକି ଗଲେ ଆଉ ପିଲାମାନେ ଖୁସି ସେ ଖାଉଥିଲେ ତ ସେଥିପାଇଁ ଦେଇଦେଲି, ଆଉ ଖାଆନ୍ତୁ କହିକି ପୁଣି କେବେ ଆସିବେ ନ ଆସିବ, କେବେ ଦେଖାହେବ ନହେବ ସେଥିପାଇଁ ଭାବିକି ଏକା ସେଟା ଦେଲି ଆଉ ଆଉ ମାଆଙ୍କୁ ନେଇକି କେତେବେଳେ ଘର ଆଡ଼େ ଆସ ବୁଲି ଆଁ। ଘର ଆଡେ କେତେବେଳେ ଆସିବ? ହଁ ଆସିଲେ ଟିକେ ଆସିବ। ଆସିବ ମୁଁ ଆଉ କରିଦେଇଥିବି ନହେଲେ ଡିନର ଖାଇକି ଯିବ ଆଉ।
ହେଁ ହେଁ ହେଁ ଆଉ ଆମକୁ ବି ନଡିଆ ଭାତ କରିଦେଇଥିବ, ତାହେଲେ ଆଉ।
ହଉ ହଉ କରିଦେଇଥିବି ନଡିଆ ଭାତ। ଆସ ହେଲା ମାଙ୍କୁ ନେଇକି ତମେ ସନ୍ଧ୍ୟା ବେଳକୁ ଆସ ଯେ ସନ୍ଧ୍ୟାବେଳେ ଆ ବସିକି ତାପରେ, ଏକା ସାଙ୍ଗେ ଡିନର୍ କରିକି ଯିବ ଆଉ। ମଉସା ନେଇକି ଛାଡିଦେବେ ଗାଡିରେ, କାର ରେ ନେଇକି ଛାଡିଦେବେ ଆଉ ଅସୁବିଧା
ହଁ ହଁ ଠିକ ଅଛି କାଲି ଆଡେ ଆସିବ, ଆଉ ହଉ ରଖିଲି ଆଣ୍ଟି ନମସ୍କାର।
ହଁ ହଁ ନମସ୍କାର।
ହଁ।